ହ୍ୟାଲୋ
ହୁଁ
କଣ କରୁଛ
ବସିଯଉ
ଦେହ ଭଲ ଅଛି
ହୁଁ ମୁଁ ଦେହ ଭଲ ଅଛି ଆଉ ତମର
ହଁ ମୋର ବି ଦେହ ଭଲ ଅଛି ତ ଚାଲେ ସରି ଚାଲ ଆମେ ଆମ ଟପିକ ଆରମ୍ଭ କରିବା
ହୁଁ ଚାଲ
ତ ଆଜିର ଟପିକ ହଉଛି ବୁଲାବୁଲି ଉପରେ ତ ତମକୁ କୋଉ କୋଉ ଜାଗା ନାଇଁ ତମେ କୋଉ କୋଉ ଜାଗା ବୁଲିଛ ମାନେ ଯାଇଛ
ବୁଲିବା ପାଇଁ ଯାଇ ଫାଷ୍ଟ ତ ଆମର କହିଦେବି ମୁଁ ଆମର ପୁରୀ ଯାଇଛି ବୁଲିବା ପାଇଁ
ଆଚ୍ଛା ତାପରେ
ତାପରେ ତାପରେ ଆମର ପିକନିକରେ ଯାଇଥିଲୁ କୋଚିଂ ପିକନିକରେ ଟେନ୍ଥ କ୍ଲାସରେ ଯାଇଥିଲୁ ଜିରାଙ୍ଗ ଖସଡ଼ା ତାପରେ ତପ୍ତ ପାାଣି
ଆଚ୍ଛା
ସେଠିକି ଯାଇଥିଲୁ ଆଉ ହଁ ଜିରାଙ୍ଗରେ ୱାଟର ଫଲ ଅଛି ଏ ଜିରାଙ୍ଗ ରେ ମାନେ ବୁଦ୍ଧ ମନ୍ଦିର ଅଛି
ଓଉହୋ ହୋ ଆଉ
ଆଉ ଖସଡାରେ ଖସଡା ହେଲେ ଯାଇଥିଲୁ ଖସଡ ୱାଟର ଫଲ ଅଛି
ହୁଁ ଆଉ ତପ୍ତ ପାଣିରେ ସେ ପାଣି ଟା ହଁ ପାଣି ଟା ଫୁଟୁଚି ସିନା
ଫୁଟୁଛି ହଁ ସେଇଟା ହେଲେ ମନ୍ଦିର ଅଛି ଆଉ ଏବେ ଏବେ ଟୁଏଲଥରେ ଯାଇଥିଲୁ ବାଲେଶ୍ଵର ଡିଷ୍ଟ୍ରିକଟ ଯାଇଥିଲୁ
ହଁ ସେଠା କଣ କଣ ଅଛନ୍ତି ମାନେ କୋଉ ଭଳିଆ ମହାପ୍ରଭୁ ଅଛନ୍ତି
ସେଠି ସେଠି ହେଲେ ବି ସେମିତି ଜଗନ୍ନାଥ ମନ୍ଦିର ଥିଲା ତାପରେ କ୍ଷୀରଚୋର ଗୋପୀନାଥ ମନ୍ଦିର ରାଧାକିଷ୍ଣ ମନ୍ଦିର ଥିଲା।
ହଁ।
ତାପରେ ଆଉଥରେ ଆସିଲେ ଇଆଡେ ଛତିଆ ପଟ ଯାଇଥିଲୁ।
ହୁଁ ଜଗନ୍ନାଥ ଥାମ ସେଇଟା ନାଇଁ କିି।
ହୁଁ। ହୁଁ ଆଉ ଆଉ ଆଉ କୁଆଡେ ଯାଇଥିଲୁ ଆମେ ଆଉ ଥରେ ଯାଇଥିଲୁ ଭୁବନେଶ୍ଵର ଯାଇଥିଲୁ ଧଉଳି ଯାଇଥିଲୁ ଉଦୟ ଯାଇଥିଲୁ। ଆଉ କୋଣାର୍କ ଯାଇଛି। ଚନ୍ଦ୍ରଭାଗା ହେଲେ ଯାଇଥିଲୁ।
ଆଚ୍ଛା। କୋଣାର୍କର ମୁଣ୍ଡି ଅଛି ନା ନାଇଁ।
ନାଇଁ ନାଇଁ ବନା ହେଇନି।
ତ କୋଣାର୍କ ମନ୍ଦିର କଣ ପାଇଁ ପ୍ରସିଦ୍ଧ କୋଣାର୍କ ବିଷୟରେ କଣ ଜାଣିଛନ୍ତି?
କୋଣାର୍କ ମନ୍ଦିର ସୂର୍ଯ୍ୟ ଦେବତାଙ୍କ ପାଇଁ ପ୍ରସିଦ୍ଧ ମାନେ ଫାଷ୍ଟ କିରଣ ଟା ସେଠି ପଡେ। ସୂର୍ଯ୍ୟଙ୍କର
ହୁଁ।
ଆଉ କୋଣାର୍ କଅଅ ଆଉ ସେମିତି ତ କଇବାକୁ ଗଲେ ସେଟାକୁ ସୂର୍ଯ୍ୟ ମନ୍ଦିର ବୋଲି କହୁଛନ୍ତି ସମସ୍ତେ
ହୁଁ। ତ କୋଣାର୍କର ମୁଣ୍ଡି ମାରିବା ପାଇଁ ତ ଏଇ କଥା ବି ଜାଣିଥିବ କୋଣାର୍କର ମୁଣ୍ଡି ମାରିବା ପାଇଁ ଥରମା ନିଜ ଜୀବନକୁ ଦାନ କରିଥିଲା ତା ବଦଳରେ
ହଁ।
ବଷ ବଢେଇଙ୍କର ପାଇଁ ସେ ଗୋଟେ ଆଠ ବର୍ଷର ଶିଶୁ ହଁ ଆଠ ବର୍ଷର ଶିଶୁ ନିଜ ପ୍ରାଣଙ୍କୁ ଟ୍ୟାଗ ଦେଇଥିଲା ଜୀବନ ରକ୍ଷା କରିବା ପାଇଁ ଏଇ ମାନେ ଆମେ ସବୁବେଳେ ଛୋଟବେଳେ ଛୋଟ ବେଳୁ ସବୁବେଳେ କୋଣାର୍କ ମାନେ କୋଣାର୍କ ବିଷୟରେ ବହିରେ ପଢି ପଢି ଆସୁଛେ ଏବଂ ଧରମାର ସାହସ ଏବଂ ଅ ସାହସ ବିଷୟରେ ସେଇଠୁ ସମସ୍ତ ତଙ୍କୁ ଜାଣିବାକୁ କୁମଳେ ତା ସହିତ କୋଣାର୍କର ଅ ମାନେ କୋଣାର୍କ ମନ୍ଦିର ଯଉ ଖୋଦିତ ହେଇଛି କୋଣାର୍କ ମନ୍ଦିର ଯୋଉ ଖୋଦିତ ହେଇଛି ସେଠାରେ ଆମର ଭାରତୀୟ କଳା ସଂସ୍କୃତି ଏବଂ ବିଭିନ୍ନ ପ୍ରକାର ମାନେ ସ୍ଥାପତ୍ୟର ଦର୍ଶନ ମିଳେ ଏବଂ କୋଣାର୍କ ମୁଁ ବି ଯାଇଛି ତ ସେଠି ଆମର ବିଭିନ୍ନ ମାନେ ଯୋଉମାନେ ପର୍ଯ୍ୟଟକ ହିସାବରେ ଯାଆନ୍ତି ତ ଆମେ ଯଦି ସେଠିକି ବୁଲିବାକୁ ଯିବା ତ ଆମେ ଗୋଟେ ଗୋଟେ ପର୍ଯ୍ୟଟକ ତ ସେଠି ଏଠି ଅନେକ ଐତିହାସିକ ମାନେ ଥାଆନ୍ତି। ଯୋଉମାନେ କି କୋଣାର୍କ ର ଆ ମାନେ ରୀତି ନୀତି ଏବଂ କୋଣାର୍କର ବିଭିନ୍ନ ଗାରିମା ବିଷୟରେ ଅନ୍ୟ ଦେଶରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ବୁଝାଇଥାନ୍ତି। ଏବଂ କୋଣାର୍କ କୋଣାର୍କ ମନ୍ଦିର କ୍ଷୁଦ୍ର ତ ଏବେ ବନ୍ଦ ରହୁଛି କାରଣ ଗୋଟେ ପଞ୍ଜାବର ଗୋଟେ ଲୋକ କୋଣାର୍କ ମନ୍ଦିର ପରିଦର୍ଶନ କରିବା ବେଳେ ଗୋଟେ ବଡ଼ ପଥର ପଡି ତାଙ୍କର ମୃତ୍ୟୁ ହେଇଥିଲା ଯେହତୁ ତୁ ଲୋକଙ୍କର ପ୍ରାଣ ଚାଲିଯିବାର ସମ୍ଭାବନା ଥା ମାନେ ଅଛି। ତ ସେଇଥିପାଇଁ କୋଣାର୍କ ମନ୍ଦିର ବନ୍ଦ କରିଦିଆଯାଇଛି ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଯୋଉ ମୁଣ୍ଡି ମାରିବା ପାଇଁ ଦିନେ ଆଠ ବର୍ଷର ପ୍ରସି ଦେଇଥିଲା ସେଇ ମୁଣ୍ଡି ମଧ୍ୟ ଆଜି ନାଇଁ ମାନେ କୋଣାର୍କ ମନ୍ଦିର ଇଂରେଜ ମାନେ ସେଇ କୋଣାର୍କ ମନ୍ଦିରକୁ ମାନେ କୋଣାର୍କ ମନ୍ଦିରର ମୁଣ୍ଡିକୁ ଭାଙ୍ଗି ଦେଇଥିଲେ ତ ଏବେ ମଧ୍ୟ କୋଣାର୍କ ମନ୍ଦିରର ମୁଣ୍ଡି ଖାଲି ରହିଛି। ତ ଏହା ଆମର ଓଡିଆ ପାରମ୍ପରିକ ସଂସ୍କୃତି ଉପରେ ପର୍ଯ୍ୟବେସିତ କୋଣାର୍କ ମନ୍ଦିର ଦେଖିବାକୁ ଗଲେ ଆମର କୋଣାର୍କର ମାନେ ସଂସ୍କୃତି ଆମ କୋଣାର୍କ ମନ୍ଦିର ଯୋଉ ଖୋଦିତ ହେଇଛି ସେଥିରେ କେତେକ ନାରୀ ଏବଂ କେତେକ ପରମ୍ ପରମ୍ପରା ସଂସ୍କୃତି ଓଡିଶୀ ନାଚ ସେଇ ମନ୍ଦିରରେ ଖୋଦିତ ହେବାର ଦେଖିଥିବେ ଆପଣ।
ଆଜ୍ଞା।
ଆଉ ଆଉ ମୁଁ ଯାଇଛି ମୁଁ ମୋର ବି ଦଶମରେ ଯାଇଥିଲି ଆମର କପିଳାସ। ହଁ ବାବା ବା ବା ଭୋଳା ଭୋଳା ବାବାଙ୍କ ମନ୍ଦିର ବହୁତ ସୁନ୍ଦର ଜାଗା ତେରଶହ ବାବନ ପାହାଚ ଅତିକ୍ରମ କଲା ପରେ ବାବାଙ୍କ ସେଇଟା ଢେଙ୍କାନାଳ।
ହଉ ଢେଙ୍କାନାଳ ଯାଇଥିଲେ।
ହଁ ତ ବହୁତ ଦୂର ଆମର ଏଇଠୁ ବହୁତ ଦୂର ବାବାଙ୍କ ଦର୍ଶନ କହନ୍ତି। କପିଳାସରେ ଅ ମାନେ ମହାଦେବ ପ୍ରତ୍ୟ ମହାଦେବଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳେ ଏବଂ ଅ ଯାହାବି ତମେ ମାନସିକ କର ସେଠି ପୂର୍ଣ୍ଣ ହୁଏ। ଏମିତି କିଛି ଶୁଣିବାକୁ ମାନେ ଲୋକବାଣୀ ରହିଛି ତା ସହିତ ବହୁତ ଭକ୍ତଙ୍କର ଭିଡ ଲାଗିଥାଏ କୋଣା ମାନେ କପିଳାସ ମାନେ ହଁ କପିଳାସ ମନ୍ଦିରରେ ତା ସହିତ ତାର ସେଇଠି ଆମର ମାତା ସୀତା ମାତା ସୀତା ରାମାୟଣର ମାତା ସୀତାଙ୍କୁ ତ ଆପଣ ଜାଣିଥିବେ।
ଆଜ୍ଞା ଜାଣିଛି।
ତାଙ୍କର ଏନ୍ତୁଡିଶାଳ ସେଠି ଅଛି। ତାହା ମାତା ସୀତାଙ୍କର ପବିତ୍ର ଏନ୍ତୁଡିଶାଳ ଦର୍ଶନ କରିବାର ସୁଯୋଗ ମିଳେ। ଯଦି ଆପଣ କପିଳାସ ଯାଆନ୍ତି ତା ସହିତ ବାବାଙ୍କର ଦର୍ଶନ ସହିତ ସେଠି ଗୋଟେ ଝରଣା ବହୁଛି। ବହୁତ ସୁନ୍ଦର ପର୍-ଜାଗା ମାନେ ପ୍ରାକୃତିକ ପରିବେଶରେ ପର୍ଯ୍ୟବେସିତ। ବହୁତ ମାନେ ସମସ୍ତେ ଅ-ମାନେ ସେଠି ଯୋଉମାନଙ୍କୁ ନେଚର ପସନ୍ଦ ପ୍ରାକୃତିକ ପରିବେଶ ତାକୁ ସେ ଜାଗା ବହୁତ ଭଲ ଲାଗିବ। ତା ସହିତ ଝରଣା ଅଛି ଫଟୋ ସୁଟ କରିବା ପାଇଁ ଏବଂ ମୁଁ ତ ମାନେ ଭୋଳା ବାବାଙ୍କର ବହୁତ ବଡ ଭକ୍ତ ତ ମତେ ସେ ଜାଗା ବହୁତ ଭଲ ଲାଗିଥିଲା। ତା ସହିତ ମୁଁ ବି ପଞ୍ଚଲିଙ୍ଗେଶ୍ୱର କ୍ଷୀରଚୋରା ଗୋପୀନାଥ ଆଉ ଛତିଆ ବଟ। ଆଉ ମୁଁ ଯାଇଥିଲି ଯଓ-ଆମ୍-ଜୋରନ୍ଦା ଯାଇଥିଲି ଯୋଉଁଠି ଆମର ଅଲେଖ ଧର୍ମର ସନ୍ଥ ମାନେ ରହନ୍ତି। ଯୋଉମାନେ ପ୍ରାକୃତିକ୍ ମାନେ ପ୍ରକ୍ ପ୍ରକୃତିକୁ ଉପାସନା କରନ୍ତି ଆ ତା ସହି ତ ସେମାନେ ଆମର ପ୍ରାକୃତିକ ପରମ୍ପରା ପୌରାଣିକ ଗାଥାକୁ ଅନୁସରଣ କରୁଛନ୍ତି। ସେଇ ଜ-ଆମ ପୁରୀ ଜଗନ୍ନାଥ ମନ୍ଦିର ପରି ସେଇ ସ୍ଥାନରେ ମଧ୍ୟ କୌଣସି ମୋବାଇଲ କ୍ୟାମେରାର ଅ-ମାନେ ପ୍ରବେଶ ନାହିଁ। ପୁରୀ ଜଗନ୍ନାଥ ମନ୍ଦିର ତ ଯାଇଛନ୍ତି ଆପଣ ଜାଣିଥିବେ। ସବୁ ମନ୍ଦିରକୁ କ୍ୟାମେରା ଆଉ ଫୋନ ଆଲାଓ। କିନ୍ତୁ ଆମ ଓଡିଶାର ଏକମାତ୍ର ମନ୍ଦିର ଯେଉଁଠି କି ମୋବାଇଲ ଆଲାଓ ନାହିଁ। କି ଏପର୍ଯ୍ୟନ୍ତ ପୁରୀ ଜଗନ୍ନାଥ ମନ୍ଦିରର ଭିତ୍ ଭିତୁର୍ କୁ ମୋବାଇଲ ଏଣ୍ଟ୍ରି ହେଇନି। ଆ-ଜ୍ ମାନେ ଜଗତର ନାଥ ଜଗନ୍ନାଥଙ୍କ ପାଖକୁ ସମସ୍ତେ ଖାଲି ହାତରେ ଯାଆନ୍ତି ଏବଂ ତାର କଳା ମୁୁଖକୁ ଦେଖିବା ପାଇଁ ସମସ୍ତେ ପାଗଳ ହେଇଯାଆନ୍ତି। ତ ଜଗାକୁ ଦର୍ଶନ କରିଛନ୍ତି ଯେତେବେଳେ ଜାଣିଥିବେ ଜଗାକୁ ଦେଖିଲା ପରେ କିପରି ଅନୁଭବ ହୁଏ?
ହଁ ଅନୁଭବ ହୋ
ଜଗାକୁ ଦେଖିବାର ଖୁସି କିଛି ଅଲଗା ଥାଏ। ତ ଏମିତି କିଛି ମୋର ବି ଅନୁଭୂତି ଅଛି ଜଗାକୁ ଦେଖିବାର। ତ ଆପଣଙ୍କର ଡ୍ରିମ ପ୍ଲେସ୍ କୋଉଟା? ମାନେ କୋଉଠିିକି ଯିବା ପାଇଁ ଅଧିକ ଇଛା ଅଛି?
ର ଡ୍ରିମ ପ୍ଲେସ୍ ହେଲେ ଚାରିଧାମ ଯିବାକୁ ଇଚ୍ଛା ଅଛି।
ଆଛା। ଚାରିଧାମ କୋଉଟା କୋଉଟା?
ଉଁ କେଦାରନାଥ। ବଦ୍ରିନାଥ ଆଉ ରାମେଶ୍ଵରମ ଆଉ ପୁରୀ।
ହୁଁ। ହୁଁ ତ ପୁରୀ ଗୋଟେ ଥର ଯାଇସାରିଚନ୍ତି। ତ ଅଲରେଡି ଗୋଟେ ଧାମ ପୂନ କରିଦେଇଛନ୍ତି। ଆଚ୍ଛା। ହଁ ଆଉ କୁଆଡେ ଯିବା ପାଇଁ ଇଛା ଅଛି?
ଆଉ ଏମିତି ଦେଖିବାକୁ ଗଲେ ନେଚର ଦେଖିବାକୁ ଗଲେ କୋରାପୁଟ ଯିବା-ଅ-ର-ଲି ଇଛା ଅଛି।
ହୁଁ।
କୋରାପୁଟ ସିଆଡେ ମହେନ୍ଦ୍ରଗିରି
ହଁ।
ଆଉ ଆଉ ଆଉ ସେମିତି କିଛି ନାହିଁ ଚାରିଧାମ ତ ବୁଲି ସାରିଲା ପରେ ସବୁ ଏତା ହେଇଯାଉଚି ଆଉ।
ହଁ ତ ଆମର କେଦାରନାଥ ବି ସେଇଥିରେ ଯାଉଚି ନା?
ହୁଁ କେଦାରନାଥ।
ତ କେଦାରନାଥ ମନ୍ଦିରର ମହତ୍ତ୍ୱ ବିଷୟରେ କିଛି ଜାଣିଛନ୍ତି?
କେଦାରନାଥ ମନ୍ଦିର ର ନାଇଁ ସେମିତି କିଛି ଜାଣିନି ହଁ କଣ ମାନେ ଅଳ୍ପ ଅଳ୍ପ କିଛି ଜାଣିଚି।
ତ କଣ ଜାଣିଚନ୍ତି?
କେଦାରନାଥ ମାନେ କେଦାରନାଥ କେବଳ ଛଅ ମାସକୁ ଥରେ ଖୋଲେ।
ହଁ।
ଆଉ ସେଇ ଟା ବି ସେଟାବି ଏବ ଏବେ ଖୋଲିଚି। ଏବେ ତାଙ୍କ ଦ୍ଵାର ଖୋଲିଚି।
ତାଙ୍କ ବାବାଙ୍କ ଭକ୍ତ ମାନେ ବହୁତ ଆକୁଳ ହେଇଥାନ୍ତି ଛଅ ମାସ ଯୁବ ଥାଏ ବହୁତ କଷ୍ଟରେ ଅପେକ୍ଷା କରନ୍ତି ଯେହେତୁ ଛଅ ମାସ ବନ୍ଦ ଥାଏ ଛଅ ମାସ ଖୋ ଲେ ସେଠା କେ ଅଧିକ ଶୀ ତ ପଡେ ନା ତ ସେଇଥିପାଇଁ ଛଅ ମାସ ବନ୍ଦ ହେଇଯାଏ। ଯେତେବେଳେ ମହାଭାରତ ଯୁଦ୍ଧ ସରିଥିଲା ମାନେ କେଦାରନାଥ ମନ୍ଦିର ରହସ୍ୟ ମାନେ କେଦାରନାଥ ମନ୍ଦିର କିଏ ସ୍ଥାପନ କରିଥିଲେ ତା ପଛ ରହସ୍ୟ ହଉଚି ଯେତେବେଳେ ଅ ମହାଭାରତ ସରିଥିଲା।
ଗୁଡଲି କହନ୍ତି ଏବେ ଦଶ ଦଶ ଦଶ ମିନିଟ ହେଇଗଲାଣି।
ହଁ।
ପରେ ସେ ଏଇଟା ଆଉ ଥରେ ଅଲଗା ରେ କଥା ହେଲା ହବନା?
ହଁ ହଁ ମୁଁ ନେକ୍ସଟ କଲ୍ କରୁଛି।
ହଁ।